ହଁ ସାରେ।
ନମସ୍କାର ସାରେ।
ହ୍ୟାଲୋ ହଁ ମ୍ୟାଡ଼ାାମ ମୁଁ ଫୋନ୍ କରିଥିଲି ଏଇଥିପାଇଁ ଯେ ଆଜ୍ଞାମ ମୁଁ ଫୋନ୍ କରିଥିଲି ଏଇଥି ପାଇଁ ଯେ ମୁଁ ମୋ ପୁଅ ଆପଣଙ୍କ ସ୍କୁଲରେ ପଢ଼ିବ ସେଇ ପାଇଁ ତାର ଏ ପ୍ରାରମ୍ଭ ମାନେ ଆଡମିସନ କରିବ। ଆପଣଙ୍କ ସ୍କୁଲରେ ସେ ବିଷୟରେ ଟିକେ ବୁଝିବା ପାଇଁ ଫୋନ୍ କରିଥିଲି। ସେ ବିଷୟରେ ଟିକେ ବୁଝିବା ପାଇଁ ଫୋନ କରିଥିଲି କେମିତି କଣ ପଢାପଢି ହଉଛି? ସାର୍ ମାନେ କଉରା କଣ ଅଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ମାନେ। ଆଉ ସ୍କୁଲର ମାହଲ କଉଁଳିଆ ଆଉ ସ୍କୁଲର ମହଲୋକ ଗୁଡ଼ା ରହୁଛି ବିଦ୍ୟାଳୟର ସେ ବିଷୟରେ ଟିକେ ବୁଝିବା ପାଇଁ ଫୋନ କରି ଲି
ଉଁ ଆପଣ ସୁଚିନ୍ତାରେ ଏଠି ଆସି ଆପଣଙ୍କର ଛୁଆଙ୍କୁ ବଢେଇ ପାରିବେ।
ଆଛା ଆଛା।
ସେଠି ଛୁଆଙ୍କର ପୁରାବରେସେ
ଭଲେସେ ଯତ୍ନ ନିଆହଉଛି ତାହେଲେ
ଭଲସେ ଯତ୍ନ ଯତ୍ନ ନିଆଯାଉଛି ବିଭିନ୍ନ ପ୍ରକାରେ ଖେଳିବା ପାଇଁ ବି ଜାଗା ଅଛି। ବାସ୍ ଛୁଆ ମାନଙ୍କୁ ବେଶୀ ପଢେଇବେନି ତାଙ୍କ ବା ତାଙ୍କୁ କେମତି ଭଲ ଲାଗିବ ସ୍କୁଲୁକୁ ଆସିବା ପାଇଁ।
ଆଚଛା ହଁ ବହୁତ ପସିଯାଇଛ ସିଏ ଏଇ ନା ଆାଛାସିଏ ଛୋଟ ଛୁଆ ଦେଉଠୁଏନା ସିଏ ଖାଲି ନା ଫାଷ୍ଟେ ବର୍ଷେ ଦି ବର୍ଷ ସେ ଭଳିଆ ଯିବେ। ଆଉ ତାପରେ ଧୀରେ ଧୀରେ ବଡ ହେଲେ ପାଠଢିବ ଏଇଠି ତ ସିଏ ହେଇନା। ସାତ ଆଠ ବର୍ଷ ଏଇଠି ହେନା ପଡିବ ଆପଣଙ୍କ ହଁ। ହଁ ଆପଣଙ୍କ ବିଦ୍ୟାଳୟରେ ଏବେ ସାତ ଆଠ ବର୍ଷ ପଢିବ। ସପ୍ତମ ଅଷ୍ଟମ ଯାଙ୍କେ ବୁଝିଲେ କି? ତେଣୁ ସମେତେ କହୁଛନ୍ତି ଏ ସ୍କୁଲଟି ଭଲ। ତେଣୁ ମୁଁ ଆପଣଙ୍କୁ ଲଗେଇଚି
ଆମର ଓଡିଆ ଆମର ଓଡିଆ ସ୍କୁଲ ମାନେ ଓଡିଆ ତା ଦେହରେ ଇଂରାଜୀ ବି ଶିଖା ଯାଉଚି। ସବୁ ନୁହଁ ଯାଇ ଖାଲି ଇଂରାଜୀ ଯେମତି ସ୍କୁଲ ଥାଏ। ସେମିତି ନାହିଁ ଓଡିଆ ସବୁ ସବୁ ପ୍ରକାର ଭାଷା ସିକ ସବୁ ପ୍ରକାର
ହଁ ହଁ ଆଛା ମତେ କୁହନ୍ତୁ କୁହନ୍ତୁ ପାଠ ପଢିବା ସହିତ ଆଉ ଯେପରି ଅନ୍ୟାନ୍ୟ କାର୍ଯ୍ୟ ଯେମିତି ଖେଳକୁଦ ଯୋଗ। ହେଲା ଆମର ଚିତ୍ର କଳା ହେଲା ଆମର ନାଚ ହେଲା। ଆମର ଗୀତ ହେଲା ଏ ବିଷୟ ଏ ସବୁ ବିଷୟରେ ଅ
ସବୁ ସବୁ ଏବେ ସବୁ ସବୁ କୌଣସି ସେ ତ୍ରୁଟି ରହିବନି ସବୁ ପ୍ରକାର ଶିଖା ଯାଉଚି।। ଖେଳ ଶିଖ ଯାଉଚି ଉଁ। ନୃତ୍ୟ ଶିଖା ଯାଉଚି ଉଁ ଗୀତ ବି ଶିଖା ଯାଉଚି ସଙ୍ଗୀତ ବି ଶିଖ ଯାଉଚି। ତା ଏବେ ଯୋଉଟା ଆସୁଛି ଆମର ଉଁ କମ୍ପ୍ୟୁଟର ଆମର
ଆଛା କମ୍ପୁଟର ଶିକ୍ଷା ବି ଦିଆଯାଉଚି। ହଁ ହଁ। ଆଗାମୀ ଦିନରେ ଯୁଗରେ ତ ଆଗାମୀ ଦିନରେ ତ ସବୁ କିଛି ଆମକୁ
ଅ ତାଙ୍କ ପ ପ୍ରଥମ ଦ୍ଵିତୀୟ ତୃତୀୟ ଯେମିତି ତାଙ୍କର ସବୁ ଉଁ କ୍ଲାସ ଅନୁସାରେ ସବୁ ଶିଖାଯିବ।
ଆଚ୍ଛା ଆଚ୍ଛା ଆଗାମୀ ହଁ ଆଛା ଆମର ତ ଆଗକୁ ତ ସବୁଥିରେ କମ୍ପ୍ୟୁଟର ଦରକାର। ଛୁଆ ବେଳୁ ଶିଖିବା ହି ଭଲ। ଛୁଆ ବି ସବୁ ମୋବାଇଲ ଭଲ ଘରେ ଶିଖୁଛନ୍ତି କିଛି ବି କିଛି ଅସୁବିଧା ହବନି ତାଙ୍କର ଶିଖିବାରେ। ସେମିତି ଆ କମ୍ପ୍ୟୁଟର ରେ ବି ଶିକ୍ଷା ରହୁଚି। ଆଚ୍ଛା ଆମର ସ୍କୁଲ ଟାଇମ୍ଟି କେତେବେଳୁ କେତେବେଳେ ରହୁଛି।
ଆମ ସ୍କୁଲର ଟାଇମ ରହୁଛି ସାତଟାରୁ ବାରଟା।
ସାତଟ ର ବାରଟା ରହୁଛି ନାହିଁ। ଆଚ୍ଛା ସ୍କୁଲ ଯୋଉ ପିଲାମାନୋନ ଯିବେ ଆପଣଙ୍କ ସ୍କୁଲ ତରଫରୁ ଗୋ ଗାଆସ ନ ଆମେ ଛାଡି ନେଇ
ଆପଣଙ୍କର ଇଚ୍ଛା ଆପଣଙ୍କ ଇଛା। ଆପଣ ଯୋଉ ଯେମିତି ଚାହିଁବେ ସେମିତି ଆପଣ ଚାହିଁଲେ ଆପଣଙ୍କ ଘର ପାଖକୁ ଗାଡି ଯିବ ଆପଣ ବି ଘର ପାଖକୁ ଆଣିପାରିବେ। ଆପଣଙ୍କ ଛୁଆଙ୍କୁ ବୁନ ପାଖକୁ।
ଆଛା ଆଛା ହଁ ସ୍କୁଲ ତ ଆମ ବିଦ୍ୟାଳୟ ତ ବେଶୀ ଦୂର ନୁହଁ। ଆମ ଘର ପାଖରୁ ତଥାପି ପ୍ରତିଦିନ କିଏ ନେ ଆଣିବ ଗୋଟେ କାମ ଭଳିଆ ରହିବ କଣ ଗାଡି କରିଦେଲେ ଭଲ ହବ ଟିକେ ଅଧିକା ପଇସା ପଡିବ। ପାଞ୍ଚ ଶହ ହଜାରେ। ଅଧିକା ପଡ଼ିବ ଗାଡ଼ି କରିଦେଲେ ଭଲ ହବ ଆଉ। ନହେଲେ ଡେଲି କିଏ ଗୋଟା ନବ ଆଣିବ ଗୋଟା ବାନ୍ଧି ହେଇକି ରହିବାକୁ ପଡ଼ିବ।
ହଁ ଆପଣ ପୁରା ସୁଚିନ୍ତାରେ ଛାଡି ପାରିବେ। ଆମ ବଡ ବସ୍ ହେଇଛି ଆଉ ଏକସ ଯୋଉମାନଙ୍କର ଅଧିକ ଦିନି ଉ ଯୋଉମାନେ ଯେ ଡା ଗାଡି ଚଲେଇବେ। ଆମେ ଗୋଟେ ଭଲ ଉଁ ଲୋକଙ୍କୁ ବି ଖୋଜି ଖୋଜି ଆଣି ରଖିଚୁ। ଯୋଉମାନେ ଉ ମାନେ ଗାଡି ଭଲସେ ଚଳେଇ ପାରୁଥିବେ। ଅଧିକ ଦିନ ତାଙ୍କର ଅଭିଜ୍ଞତା ଥିବ ଗାଡି ବିଷ ୟାଠୁ ଛୋଟ ଛୋଟ ଛୁଆ ସମସ୍ତଙ୍କର ସବୁ ଛୁଆ ଯାଉ ତି ତାଙ୍କର କେମିତି ଉଁ ଭଲସେ ହୁଁ।
ଆଚ୍ଛା ବୁଝିଲି ଆ ଆଚ୍ଛା ହଉ ମ୍ୟାଡ଼ ଟିକେ ମତେ ସ୍କୁଲ ଟିଉସନ କେତେ କଣ ରହୁଚି। ଖାଲି ସ୍କୁଲ ଫିସ କେତେ ରହୁଛି ଆମର ଯେତେବେଳେ ଫାଷ୍ଟ ଆମେ ଯୋଉ ଯିବୁ ଦାଖଲ କରିବା ପାଇଁ କାଗଜ ପତ୍ର। ସେଠିଆ ବେଳେ କେତେ ରହୁଚି। ଆଉ ତା ସହିତ ଆମ ଯୋଉ ଯିଏ ଗାଡି ସେବାଟି ନେଲୁ। ତା ଦ୍ଵାରା ଆମକୁ ଅତିରିକ୍ତ କେତେ ଦେଅ ପଇଠ କରିବାକୁ ପଡିବ। ସେ ବିଷୟରେ ମତେ ଟିକେ ବିସ୍ତୃତ ବିବରଣୀ ଦିଅନ୍ତୁ।
ହୁଁ ଏଇଟା ଆମର ଓଡିଆ ସ୍କୁଲ ଯେହେତୁ ବହୁତୁ ସବୁ ସ୍କୁଲ ଉଁ ଯେହେତୁ ସବୁ ବିଦ୍ୟାଳୟ ଳୟ ଉଁ ମାନଙ୍କଠୁ କମ ସବୁଠୁ କମ୍ ଆସୁଛି।
ଆଚ୍ଛା କେତେ କଣ ରହୁଛି ମା ଆଚ୍ଛା ଆଚ୍ଛା ମାସ ମାସ ମାସିକ ଦେୟଟି କେତେ ରହୁ ଜି କେତେ ମୂଲ୍ୟର ପଇସା?
ମାସିକିଆ ଆପଣଙ୍କ ଉଁ ଏମତି ହଜାର ଦି ହଜାର ଭିତରେ ରହୁଛି।
ହଜାରେ ଦିହଜାରେ ଆଉ ଯଦି ଆମେ ଗାଡି ଇ ଯୋଉ ଆମେ ଗାଡି ସେବାଟି କରିବୁ ତ ଏଇୟା ଅତିରିକ୍ତ ପାଞ୍ଚଶହ ଦବାକୁ ପଡିବ ଆଚ୍ଛା ଆମ ଯୋଉ ଆମେ ଯୋଉ ପ୍ର ପ୍ରଥମେ ଯେତେବେଳେ ଆମ ପିଲା ଯିବ ବିଦ୍ୟାଳୟ ତାକୁ ଆପଣଙ୍କ ତରଫରୁ ଯୋଉ ଆମର ଯୋଉ ତାର ଯୋଉ କପଡା ରହିଲା ଆଉ ଜୋତା ରହିଲା ଏଗୁରା ଦିଆହବ ନା ଆମକୁ ତାକୁ ଅଲଗା କିଣିବାକୁ ପଡିବ?
ନାଇଁ ନାଇଁ ସବୁ ସ୍କୁଲ ତ ସବୁ ଆମ ବିଦ୍ୟାଳୟ ତରଫରୁ ଦିଆଯି
ସ୍କୁଲ ତରଫରୁ ରହିବ ପ୍ୟାଣ୍ଟ୍ ସାର୍ଟ ତା ଆମର ଟାଏ
ଆଡ୍ ଆଜ୍ଞା ଆଡମିସନ ଯେତେ ମୋତେ ତ ଫାଷ୍ଟ ସ୍କୁଲ୍ ରେ ଛୁଆଙ୍କୁ ମାନେ ଉଁ ଆଡମିସନ କରିବୁ ସେତେବେଳେ ଆପଣଙ୍କର ଚାରି ତିନି ପାଞ୍ଚ ହଜାର ଟଙ୍କା ଆପଣଙ୍କୁ ବାସ କରିଦବାକୁ ପଡିବ।
ଆଛା ଫାଷ୍ଟେ ଓ ଫାଷ୍ଟେ ଯୋଉ ଆମେ ଦାଖଲ କରିବୁ ସେଠି କୁ ପାଞ୍ଚ ହଜାର ଟଙ୍କା ଦବାକୁ ପଡିବ ତା ତା ହ ଆଛା ତା ପରଠୁ ପ୍ରତି ମାସରେ ରେ ପନ୍ଦରଶହ ରହିବ ଫିସ୍ ଆଉ ପାଞ୍ଚଶହ ଟଙ୍କା ଅ ଅତିରିକ୍ତ ରହିବ ଗାଡି ପାଇଁ ଆଚ୍ଛା। ଆଉ ଆଚ୍ଛା ଆଉ ଏହା ବ୍ୟତୀତ ଆଉ ଯୋଗ ଆଉ ଯୋ ଆଉ ବ୍ୟାୟାମେ କେମିତି କଣ ଶିଖା ହବ ସ୍କୁଲ ରେ କୋଉ କୋଉ ବାର ଶିଖାହବ।
ଆମର ଶନିବାର ଦିନ ଶିଖାଯାଉଛି।
ଶନିବାର ଦିନ ଯୋଗ ଶିଖା ହଉଛି ତ ନାଗି ଇ ଅତିରିକ୍ତ ଶିକ୍ଷକ ଆସି
ନାଇଁ ନାଇଁ ସ ସବୁ ସବୁ ଉ ଉ ଭାଷା ପାଇଁ ସବୁ ସବୁ ସମ୍ ସମସ୍ତଙ୍କ ପାଇଁ ଗୋଟେ ଗୋଟେ ମାସ୍
ଆ ମୁଁ ବୁଝୁଛି ନାଇଁ ମୁଁ ସେ କଥା କହୁନି ନାଇଁ ନାଇଁ ଆ ଆଚ୍ଛା ଆଚ୍ଛା ନା ମୁଁ କ ନା ମୁଁ କହିବା କତ ନାଇଁ ନାଇଁ ମୁଁ ବୁଝିପାରିଲେନି ମୋ କଥା ମୋ କହିବା କଥା ହଉଛି ଯେ ସେ ଯୋଉ ପିଲା ଯୋଉ ପା ପାଠ ପଢ଼େଇବେ ଯିଏ ସେଇ ମା ସେଇ ଶିକ୍ଷକ ଯୋଗ ଶିଖାଇବେ ନା ଯୋଗ ଶିଖିବା ପାଇଁ ସ୍ୱତନ୍ତ୍ର ଅଲଗା ଶିକ୍ଷକ ଆସିବେ।
ଆପଣଙ୍କୁ କହୁଛି ସ୍ୱତନ୍ତ୍ର ଆସୁଛନ୍ତି।
ଆଛା ସ୍ଵତନ୍ତ୍ର ଆସୁଛନ୍ତି। ଆଛା ଆଉ ଆମ ଯୋଉ ଗାଧୁଆଳ ସମୟରେ ଯୋଉ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ତା ରହୁଛି ନା ଆମକୁ ଘରୁ କିଛି ଖାଦ୍ୟ କରି ପଠେଇବାକୁ ପଡିବ।
ନାହିଁ ଉ ଏବେ ଏମ୍ ଛୋଟ ଛୋଟ ଛୁଆ ଆପଣଙ୍କର ଆପଣ ଉ ଘରୁ ଉ ଯଦି ଖାଇବା ଦେଇଦେବେ ତ ଭଲ ହବ। ତ ଆମ ସ୍କୁଲ ଉଁ ଟିକେ ବଡ ହେଇସାରିଲା ପରେ ଟିକେ ଛୁଆ ମାନଙ୍କ ପାଇଁ ମଧ୍ୟ
ନା ନା ସେଠି ଅ ଆଉ ଗୁଟେ ଅସୁବିଧା ରହୁଛି। କଣ କି ମ୍ୟାଡ ଆପ ଯୋଉ ପିଲାଟି ଛୋଟ ପିଲାଟି ସେ ହାତରେ ଏବେ ଖାଇନି ଆମେ ଧର ଦେଇଦେଲୁ ଖାଇବାକୁ କରିକିଣା ଯେ ଟିଫିିନ ଟି କେମିତି ଖୋଲିବା ଖାଇବ ପୁଣି ନିଜେ ଦେବ ସେମିତି ଅସୁବିଧା ହେବ ତାକୁ
ସେଥିପାଇଁ ବି ଗୋଟେ ସ୍ତ୍ରୀ ଲୋକ ରହୁଛନ୍ତି ଇ କେମିତି ଛୁଆ ମାନେ ଖାଇବେ କେମିତି ଇମ୍ ସେ ଦାୟିତ୍ୱ ସେଥିପାଇଁ ବି ପିଲା ଅଛ ଛନ୍ତି ଆପଣ ସୁଚିନ୍ତା କର ସେ ସବୁ ଚିନ୍ତା କରନ୍ତୁନି।
ଆଛା ଆଛା ତାପାଖେ ପିଲା ରହୁ ର ଯେ ନାଇଁ ରହୁ ଲୋକ ରହୁଛନ୍ତି ତାଙ୍କୁ ଠିକ୍ ସେ ଖୋଲି ଖାଲି ଦେବେ ଯଦି କିଏ କଣ ଅ ଉ ଗୁଳନ।
ଆଜ୍ଞା ଆପଣ ବୁଝିପାରିବେ ଏ ସ୍କୁଲରେ ଯୋଉମାନେ ସବୁ ପଢୁଛନ୍ ନ୍ତି ତାଙ୍କ ବାପା ମାଙ୍କଠୁ ବୁଝିପାରିବେ ଆପଣ।
ଆଛା ଆଚ୍ଛା। ଆଉ ଆଜି ତ ଶୁକ୍ରବାର ହେଲା କା ନା ଆମ ଏଠି ପିଲା ବି ଯାଉଛନ୍ତି ବହୁତ ପିଲା ଯାଉଛନ୍ତି କିଛି ଅସୁବିଧା ନାହିଁ ସେଠି ମୁଁ ଟିକେ ପଚାରି ବୁଝୁଥିଲି ଆଉ ଆଚ୍ଛା ଆଜି ତ ସୁ ଶୁକ୍ରବାର କାଲି ଶନିବାର ଆପଣଙ୍କର ରହୁଛି ସ୍କୁଲଟି ଖୋଲା କେତେବେଳେ ଗଲେ ହବ?
ଶନିବାର କେବଳ ରବିବାର ଦିନ ହିଁ ବନ୍ଦ ରହୁଛି। ସବୁବେଳେ ସେମ ସବୁବେଳେ ସେମ ଟାଇମ ରହୁଛି ଯେହେତୁ ସେ ସାତଟ ରୁ ଏଗାରଟା ବାରଟା ଭିତରେ ଆପଣଙ୍କ ସ୍କୁଲଟି ବନ୍ଦ ରହୁଛି।
ଆଚ୍ଛା ଆଚ୍ଛା ଆଉ ତାହେଲେ ମୁଁ କେତେବେଳକୁକ ଗଲେ ହବ ଦେଖା କରିବାକୁ?
ଆପଣ ଆପଣ ଦେଖା କରିବା ପାଇଁ ଆସୁଛନ୍ତି?
ମୁଁ ରେ ଟିକେ ଯିବି ତୁ ଦେଖିବା କି ଆସିବି କେମିତି କଣ ସବୁ ଚାଲିଛି ବ୍ୟବସ୍ଥା ସବୁ। ହଉ ହଉ ମୋର ତ ଅଫିସ ଯିବାର ଅଛି ଦଶଟାରେ। ମୁଁ ଚେଷ୍ଟା କରିବି ନଅଟା ବେଳ କୁ ନଅଟା ବେଳକୁ ଯାଇକିନା ଦେଖା କରିବି ନା ଆପଣଙ୍କୁ ଆଉ ସ୍କୁଲ ଟିକେ ପରିଧ୍ୟାନ କରିଇ ନା ବୁଲାବୁଲି କରି ଦେଖି ଆସିବି କାଲି ଆଉ।
ଆଜ୍ଞା।
ହେଲା କି ଆଉ ଆପଣ ରହିବେ ତ ସ୍କୁଲରେ ସେଦିନ କାଲି ରହୁଛନ୍ତି ତ?
ନିଶ୍ଚିତ। ମୁଁ ସବୁବେଳେ ରହୁଛି ସ୍କୁଲରେ ଉପସ୍ଥିତ ରହୁଛି।
ଆଛା ଆଚ୍ଛା। ହଉ ହଉ ତାହଲେ ମୁଁ ତାହେଲେ କାଲି ଆଜି କାଲି ଠିକ ନଅଟ ର ଆଉ ସାଢେ ନଅଟା ଭିତରେ ଯାଇକ ସେଠି ପହଞ୍ଚିବି ଆଉ। ଦେଖିବି ସ୍କୁଲ କିପରି କଣ ଚାଲିଛି ଇ କେମିତି କଣ ସବୁ ସାରମାନୋ ପଢ଼ାଉଛନ୍ତି ସବୁ ଶିକ୍ଷକମାନେ ମୁଁ କାଲି ଦେଖିଦେବି ଆଉ ହେଲା କି?
ଧନ୍ୟବାଦ ଧନ୍ୟବାଦ ଆପଣ ଯାହା ହଉ ଆମ ସ୍କୁଲ ବିଷୟରେ ଜାଣିବା ପାଇଁ ଚାହିଁଲେ ଆପଣଙ୍କ ଛୁଆଙ୍କୁ ଆମ ସ୍କୁଲ ରେ ପଢେଇବା ପାଇଁ ଚାହୁଁଛନ୍ତି।
ପୁଣି ଯୋଉଠି ଭଲ ବିଦ୍ୟାଳୟ ଟିକେ ନାଁ ଅଛି ଟିକେ ଏଉ ଯୋଉ ଆଖ ପାଖରେ ଧର ମୁଁ ଏଠିଢେଇବିଲି ଭାବୁଛି ଆଉ।
ଆଜ୍ଞା ଧନ୍ୟବାଦ ଧନ୍ୟବାଦ ଆମ ସ୍କୁ ସ୍କୁଲ କୁ ଆପଣ ପସନ୍ଦ କରିଛନ୍ତି ଆ ଆପଣଙ୍କ ଛୁଆକୁ ପଢେଇବା ପାଇଁ ଚାହୁଁଛନ୍ତି। ବହୁତ ଋଣୀ ଆମେ ଆପଣଙ୍କ ପାଖରେ। ଆଜ୍ଞା ଆପଣଙ୍କ ଯାହାବି ଅସୁବିଧା ହବ ଆପଣ ଜଣେଇ ପାରିବେ ଆମକୁ।
ହ। ହଉ ହଉ ମୁଁ କାଲି ଯାଇଏ ଦେଖା କରୁଛି ମ୍ୟାଡ଼ାମ୍ ଆଉ ଠିକ୍ ଅଛି ଧନ୍ୟବାଦ ମ୍ୟାଡ଼ାମ୍ ନମସ୍କାର ରହିଲି ଆ। ହଉ।